ହ୍ୟାଲୋ।
ହଁ କହ।
କଣ କରୁଛୁ?
ଏଇଠି ବୁଲାବୁଲି କରୁଥିଲେ ଟିକେ ଆଉ ବାହାରେ ତ ଏଇଠି ଅଛି ଆଉ ଆସିକି ଟିକେ ବୁଲାବୁଲି କରୁ ଯାଇ ଯାଇନି ତ ଅଫିସ କି
ହୁଁ ଖାଇନୁ
ନାଇଁ ଖାଇସାରିଛି ନା ଖାଇକି ଆସିଛି ଟିକେ ବାହାରକୁ ଆଉ
ଁ ଆଉ କେମିତି କଣ ଚାଲିଛି ସବୁ କାମ ନାମ
ହଁ ସେମିତି ଭଲ ଚାଲିଛି ଆଉ କଣ କରିବ ବିଜି ଲାଗୁଛି କାଉ ଲଗେଇ ହଉନି କଲ ଫଲ ଟିକେ ଲଗେଇ ହଉନି ଆଉ କଣ କରିବା
ବାବୁ ଲୋକ ଏନା ବ୍ୟସ୍ତ ରହିବ ଆଉ
ଆ ହେଇଟା ନାଇଁ ଯେ ଟିକେ ଆସିଲା ବେଳକୁ ସବୁ ଜିନିଷଟା ଆସିଲା ବେଳକୁ ଟିକେ ଏଟା ଟିକେ ଶୀଘ୍ର ଦେହ ଖରାପ ତ ଆ ଟିକେ ଯାଇନି ସେଇଥିିବୋର କି ଟିକେ ଫ୍ରି ଅଛି ଆଉ
ହୁଁ
ଆଉ କଣ କରୁଛୁ ତୁ
କଣ ରଖୁଛ ତାରି ପାଞ୍ଚ ଦିନ ହେଲା ବର୍ଷା ହଉଚଛି ଘରେ ବସୁଛି କାମଧାମ କିଛି ଯାଇନି ମୁଁ
ଓହୋ କଣ ଗାଁ ରାସ୍ତା ଆଉ ଥରେ ଖରାପ ହେଇଗଲା ନା କଣ
ହଁ ତତେ ସେଥିପାଇଁ ଫୋନ କରିଥିଲି ଫୋନ କରିବି ବ ଆଉ ତୁ ଟିକେ ବ୍ୟସ୍ତ ରଇଛୁ ତାହେଲେ ମୁଁ ବି ଟିକେ ଏପଟ ସେପଟରେ ଆଉ କଲ କରିପାରିନି ଆଉ
ଓହୋ ଏଇ ତ ସବୁ ବର୍ଷ ଭଳିଆ ଏଇଥରୁ ବି ଆଉଥରେ ଏମିତି ରାସ୍ତା ଖରାପ ହେଲା ଆଣି କଣ କରି ଆରେଥର ସମସ୍ତେ ଲାଗିକି ଯାହା ଆମ ଗାଁ ପିଲ ବାହାରେ ଅଛୁ ତମେ ବି ଏଇ ଆସୁ ଯତେ ବାହାରକୁ ଆସ କି ରୋଜଗାର ଫଜାର କରୁଛେ ଲାଗି କରିଥିଲୁ ରାସ୍ତା ଟା କଣ ଏଇଥରେ କଣ କେମିତି କରିବା କଣ ସେ ଯିବା ଆସମେ ଗାଁ ଲୋକ ଭାରି ଅସୁବିଧା ହଉଥିବ
କେହି କିଛି ସରପଞ୍ଚ କଥା କହିଲେ ଶୁଣୁନି ସରପଞ୍ଚ ଏପଟ ସେପଟ କହୁଛୁ ପୁରର କାମ ଆସୁନି ଏୟ ହେଇନି ସେଆ ହେଇନି ସମଷକ କହି ସେଇଆ କହୁଛି
କୁ ଅପେକ୍ଷା କରିବ ଯଦି ଆମେ ସେଥିରେ ଆମ ଗାଁ ହାତରୁ ଆମ ଗାଁ ବ ଆମେ ନିଜେ ହାତରୁ ପଇସା ପକେଇି ଘର ପିଛା କରୁଛେ ଏ ବର୍ଷ ବି ସେମିତି କରିବା ଆଉ କଣ କରିବା ନହେଲେ ରାସ୍ତା
ଏମିତି କରିବାକୁ ପଡିବ ଆଉ
ତାହେଲେ ଆମ ଗାଁରେ ଏତେ ଲୋକ କ ବାହାରକୁ ଆ ଡେଲି ବାଇକ କି କୋଉଟେ କିଏ ମେଡିକାଲ କୁ କିୋଟ ରୀରେ ଯିବ କି କଣ କୋଉଟ ଆମ୍ବୁଲାନ୍ସ ଆସିବ କଣ ଭାରିସ ସୁବିଧା ନହେଲେ ରୋଡ ଖରାପ ଦିନରେ ଗୋଟେ କିଏ କଣ କରିବ କହିଲ ବାହା ବାହାରକୁ ଯିବ ଯଦି କଣ ଖାଇବା ପାଇଁ ଯିବୁ କି କଣ ଗଟେ ଜିନିଷ ଆଣିବାକୁ ଯିବୁ। ସେଇ ରାସ୍ତା ଦେଇ ଯିବୁ ନା ନାଇଁ। ରାସ୍ତା ହେଲା ମେନ୍।
ଆମେ ଆମେ ବାଟେ ଚଳିବା କୁ ଅସୁୁବିଧା। ଆଉ ବାହାର ଲୋକ ତ ଛାଡ଼େ। ଆମେ ଯେତିକି ଯିବା ସେତିକି ସେ କରିପାରୁନି ଟିକେ ଆଉ
ହଁ ହଁ
ନିଜ ଲୋକମାନେ ଅସୁବିଧା ହେଉଛ ହଇରାଣ ହେଉଛି କୁଆଡେ ଟିକେ ଗଲା ବେଳ - କୁ - ଉ କାଦୁଅ। ପାଣି ଯୁଆ ବର୍ଷା ଟିକେ ନୋହେଲେ କାଦୁବ ପାଣି। ଲୋକଟି ବି ଲୋକମାନେ ବି ଆସିବାକୁ ଆମୋ ଗାଁ କୁ ଆଉ ପସନ୍ଦ କରୁନାହାନ୍ତି। ଗାଁ ମୁଣ୍ଡ ଫେରିକି ପଲାଉଛନ୍ତି। ଏଇ କାଦୁଅ ଫାଦୁଅ ଗାଁକୁ କିଏ ଯିବ?
ହଁ ବା ସେଇୟା। ଏ ଗମେଣ୍ଟ ଉପରେ ଭରସା କରି ସିଏ ଇଏ ଲାଭ ନାହିଁ। ଯେତେ ସବୁ ବର୍ଷ କେମିତି ରାସ୍ତା ଟା ଖରାପ ହେବା କାମ କରିବା ଆଉ କଣ କରିବା।
ମୁଁ ଭାବୁଛି ଏଥର ଇଲେକ୍ସନ କୁ ଆମେ ନହେଲା ଭୋଟ ଦବାନି କି? ବନ୍ଦ କରି ରଖିଦବା କେତେଦିନ।
ହଁ ସେମିତି କହିବା କହିବା ନହେଲେ ଗୋଟେ ସେମିତି ନହେଲେ ପ୍ରୋଟେଷ୍ଟରିଆ ଗୋଟେ ନକଲେ ସିଏ ଶୁଣିବେନି କେହି କିଛି। ଆମେ ହାତରୁ ସବୁ ବର୍ଷ କେତେ ଆମ ଗାଁ ଲୋକ କରିବେ କରୁଥିବା।
ହୁଁ କାହିଁକ ନା ଆମପଟେ ଯୋଉ ଗୋଟେ ଗାଁ ଯୋଉ ବାର ବଜା ଗୌରିବାଦି ଏମିତି କାଲି ପାଞ୍ଚଟା ଏପଟେ ଗାଁ। ତାଙ୍କ ପାଖକୁ ଗଲୁ ତାଙ୍କପଟେ ଆସ୍ ତା ମୂଳରୁ ଯାଇନଥିଲା।
ତୁ ଜାଣିଚୁ ଏପଟେ ଥିଲୁ ତୁ ବାହାରେ ତ ଥିଲୁ ତାକୁ ସବୁ ଏମିତି। ଆଉ ଭୋଟ୍ ଦେଲେନି କିଛି ନାଇଁ ସବୁ ଗାଁ ମିଶିକି କଥା ତାଙ୍କେ ହେଇଗଲେ ଗୋଟେ। ଆଉ ମିଟିଂ ବସିକି ଆଉ ଭୋଟ୍ ଫୋଟ୍ ଦେଲେ। ଏଇନା ଯାଇରେ ତାଙ୍କ ପଞ୍ଚାୟତ ଇଲେକ୍ସନକୁ ସେଇଠୁ। ବାଧ୍ୟ ହେଲେ ତାଙ୍କର ସବୁ ଆସିବାକୁ କାଇଁ ଭୋଟ୍ ଦଉନାହାନ୍ତି କଣ ପାଇଁ ଯାହେଲେ। ଏପଟେ ଢେର୍ ଲୋକ ରହିଗଲେ ନା ସେ କହିଲେ ନାଇଁ ଆମେ ଭୋଟ୍ ଫୋଟ୍ ଏମିତି ଦେଲେନି କିଛି ନାଇଁ। ପୋଲିସ ଫୋଲିସ ସବୁ ଆସିଥିଲେ ବହୁତ ପ୍ରକାର ହେଲା ତାପରେ ଶେଷରେ ସେଇଠୁ ତାଙ୍କ ରାସ୍ତା। ରାସ୍ତା ହେଲା ଯେମିତି ତାପରେ ସେଇଠୁ ସେ ଭୋଟ୍ ଆକା ଦେଲେ ସବୁ କଲେ ଏବେ ଦେଖ୍ ତାଙ୍କର ରାସ୍ତା ହେଇଯାଇଛି। ଆମର ଟିକେ ଅଳ୍ପ ଗାଁକୁ ଛୋଟ ଗାଁକୁ ଟିକେ ମାନେ ଦେଖୁ। କୁହନ୍ତି କି ହେଲେ ବି ଏମିତି ଯେମତି ଆମ। କରିବା ଯେମିତି ପୁରା ସରକାର ଯେମିତି ସମସ୍ତେ ଦେଖିବେ ନା।
ହଁ ସେଇଟା ବି ଯେତେ କଥାଟା ଯେତେ ଲୋକ। ଲୋକ ଲୋଚନକୁ ଆସିବ କି ଏତେ ନ୍ୟୁଜ୍ ଘରିକାରେ ଆସିବ ଏ କଥାଟା କି ନାହିଁ। ଏମିତି ହେଲେ ଅଧିକ ଶୁଣିବେ ନେତା ମନ୍ତ୍ରୀ ମାନେ।
ହୁଁ ଆମେ ସବୁ ଗାଁରେ ଯାଇ ଛୋଟ ଛୋଟ କଥାକୁୁନେଇକି ତାକୁ। ପରେ ବାହାରକରି ସମସ୍ତେ ଜାଣୁଛନ୍ତି ନା। ଆମେ‌ ଭାବୁଛୁ ସେମିତି କରିବା ନହେଲେ ହବନି।
ହଁ ସେମିତି ନ କଲେ ବା ରାସ୍ତାଟା ରା ରାସ୍ତା ଟା ଗଲା ମୁଖ୍ୟ ଜିନିଷ ବା।
ଆଉ କେତେ ବର୍ଷ ରହିଲା କିି ପଞ୍ଚାୟତ ଇଲେକ୍ସନ୍।
ଆଉ କହିଲା ଭଳିଆ ଚାରି ପାଞ୍ଚ ମାସ ରହିଲା। ଆମର ବା କଣ କି ଆମର ମାନେ ଠିକ୍ ଟାଇମ୍ ଆମର ରାସ୍ତାଟା ଏବେ ଠିକ୍ କରିଦେଲେ ଆମେ। ବର୍ଷା ଯେ ଇଲେକ୍ସନ୍ ହେଲା ବେଳକୁ ବର୍ଷା ଟା ଆଉ ଗଲା ଭଳିଆ କିଛି ନଥିବ ସେ। ବେଳେ ରାସ୍ତା ଭଲଇଆସିଥିବ। ଆଉ କହିଲା ଭଳିଆ କି ତାଙ୍କ ସେଟା ଆଉ ତାଙ୍କ ଆଖି କି ଆସିବନି ସେ ଠିକ୍ ମାନେ। ମାନେ ଇଲେକ୍ସନ୍ ପରେ ହେଇଗଲାଠୁ।
ହୁଁ।
ଏଇ ମାନେ ଇଲେକ୍ସନ୍ ଆସିଯାଇଥିବ ସେତେବେଳକୁ କହିଲା ଭଳିଆ କି ଆଉ। କହି କହିପାରୁଥିବା ନା ଆମର ରାସ୍ତା ତ ଠିକ୍ ହେଇଥିବ ନା ତାଙ୍କୁ କହିପାରୁଥିବା ନା ବର୍ଷା ଦିନ ହେଲେ ଏଇଆ ହେଉଛି। ଏ ବର୍ଷ ସେମିତି କରିବା ଏ ବର୍ଷ ଯେମିତି କହିଲ କି। କି ଆଉ ତାଙ୍କୁ କହିବା ଭୋଟ୍ ଫୋଟ୍ ଦେଇ ଯି ଯିବାନି କହିବା। ରାସ୍ତା ଆମର ଠିକ୍ କର ଆମେ ଭୋଟ୍ ଦେଇଯିବୁ କି କଣ କରିବୁ।
ଆମର ଏଠିକି ଟିକେ ପାଣିଘରିକା ଶୁଖି ବର୍ଷା ଟିକେ କମିଯାଉ ସେମାନେ ସେ। ସେଥିପାଇଁ କହୁଛି ପାଣି କାଦୁଅ କମୁନି ତ ସେ ଦିଟାଇମ୍ ଇଲେକ୍ସନ୍ ଯାଏଁ ବର୍ଷା କାଦୁଅ। ପା ସେମାନେ ଆସନ୍ତୁ ଆମ ଗାଁକୁ ଦେଖ। ଦେଖି ଆକୁ ବୁଲିବାକୁ ଯାହାହେଲେ ପଞ୍ଚାୟତ ହେଲେ ସେ ଗାଁ ଗାଁ ଘର ଘର ବୁଲିବେ ନାଁ। ଆମେମାନେ ସବୁ ଜାଣନ୍ତି ଅସୁବିଧାଟା କେନ୍ତି ହେଉଛି ଏଇ ଟାଇମ୍ଏ ରେ କହିଦେଲେ ତାହେଲେ ଜଣା ପଡନ୍ତା। ତାର ଯଦିି କରିବାର ଥିବ ନହେଲେ ଆମେ ଭୋଟ୍ ଫୋଟ୍ କିଛି ଦବୁନି।
ଥିଲେ ନାଁ କଣ ଏଇ ବ୍ଲକ୍ କରିବାକୁ କି କଲେକ୍ଟର୍ ଅଫିସ୍ କି ଦେଖା କରିବା ପାଇଁ କି। ନାଇଁ ରାସ୍ତା ଘରିକା ଏମିତି ହଉଛି କି କଣ।
ସେ ସଭାପତି ଇ ଆଉ ଯୋଉଁ କଣ କହନ୍ତି ସଭାପତି ସେଠି। ସେକ୍ରେଟାରୀ ସେମାନେ। କଣ କହୁଛନ୍ତି କଣ ନାଇଁ କହୁଛନ୍ତି ତ ହବ ବୋଲି ବା କରିବାନି ଏମିତି ସବୁ ଯୋଉ ଯାଇଥିଲେ ତ କହୁଛନ୍ତି ତ। କହୁଛନ୍ତି ତ ମୋତେ ତା ଯୋଉଁ କଣ କହୁଛନ୍ତି କଉଥିରେ ଆସୁନି ବୋଲି ନାଁ।
ଆମ ଗାଁ ଲୋକ ମାନେ ହେଲେ ଆମ ଦେଶର ଏମିତି ଆ ଅବସ୍ଥା। ତମେ ଯେତେ ଦୌଡିଲେ ବି ତମର ଗାଁ ଲୋକଙ୍କ କଥା କେହି ଶୁଣିବେନି ଅଫିସ୍ ହରିକା। ଯେତେପର୍ଯ୍ୟନ୍ତ ମାନେ ତାଙ୍କ ପଲିଟିକାଲ୍ ପ୍ରେସର୍ ନ ପଡିଛି। ଏଇ ନ୍ୟୁଜ୍ ମିଡିଆ ତରଫରୁ ସେ କିଛି କରିବେନି।
ସେ ଆମେ ସେ ଜାଗାରେ ପଢ଼ୀବା ଲୋକ ଗହଳି ନିଉଜୁ ମିଡିୟା ଆପଣଙ୍କୁ କିଏ କହିଲେ ସିଏ ଆସି ଟିକେ ଫଟ ଫଟ ଉଠା ଉଠି କରି ଛାଡ ସେଇ ଗଲେ ଟିକେ ହଅନ୍ତା ନହେଲେ ସେମାନେ ଶୁଣିବେନି ଆମେ ଯେତେ କହଲେ ଶୁଣିବେନି ସେମାନେ। ସେମାନଙ୍କ ଉପରେ ଟିକେ ପ୍ରେସର ପକେଇବା କୁ ପଡିବ।
ହଁ ଏବେ କଣ ଏବେ ପୁରା ରାସ୍ତା ଡାମେଜ୍ ହେଇଯାଇଛି ବୋଧେ।
ଏ ଆମେ ନହେଲେ ପାଣି କାଦୁ ହଉଚି ତ ଟିକେ ବର୍ଷା ହେଲା ମାନେ ଖାଲି। କାଦୁଅ ଆ ଅଧିକ ବର୍ଷା ହେଲେ ପୁରା ପାଣି ଫୁଲ ହେଇଯାଉଛି ପାଣି ଫୁଣି ଶୁଖିଲା ଆସିକି କାଦୁଅ ପୁରା ପଚ୍ ପଚ୍ କାଲି ସକାଳୁ ସୁ କାଦୁଅ ଗୁରା ଗୋଡ ହାତ ଖସୁଛି ସେ ଲାଗୁଛି ସବୁଆଡେ ପିଲାମାନେ ଟିକେ ବାହାରେ ବି ଖେଳି ପାରୁନାହାନ୍ତି ବୁଲି। କରୁ ନାହାନ୍ତି।
ଓହୋ ଖେଳାଖେଳିରେ ପିଲାମାନେ ବାହାରକୁ ଯାଇ ପାରୁଛନ୍ତି ନାଁ ନାଇଁ ଅନ୍ୟ ଗାଁକୁ ପଢାପଢି କରିବା ପାଇଁ?
ପଢିବାକୁ ଯିବାଭାରି କଷ୍ଟ ହଉଛି ବର୍ଷା ହେଲାରୁ ସ୍କୁଲ ଟିକ ସେ ଯାଇପାରୁନାହାନ୍ତୀ ତାଙ୍କ ଭବିଷ୍ୟତ ଧୂମଧାଡାକ ନଷ୍ଟ ହବ
ହଁ ସେଇଟା ତ ହେଲା ମୁଖ୍ୟ ନାଁ ଆଉ ପିଲା ବୋଲି ପଢି ପାରୁନାହାନ୍ତି କଣ କରି ଆଉ କରିବା ବି କଣ? ଏମିତି ଅସୁବିଧା ହେଲେ ଏବେ।
ଜର ହେଲେ ଆମ୍ବୁଲାନ୍ସ ଟା ଗାଁ ମଝିକୁ ବି ଆସୁନି ଆମ୍ବୁଲାନ୍ସ ଯାଇକି ଗାଁ ମୁଣ୍ଡରେ ରହୁଛି। ଏମିତି ଅସୁବିଧା ହେଇଛି ଗାଡି ଯାଇପାରୁନି।
ଅ ହଁ।
ତା ଟେକିକି ନେଇକି ଯାଇକି ପୁଣି ଆମ୍ବୁଲାନ୍ସ ରେ ବସେଇବାକୁ ପଡୁଛି।
ଏ ହେଁ କଣ କରିବୁ ଦେଖିବା ନହେଲେ କି ଏଇ ବର୍ଷ ଏଇ ବର୍ଷା ଟିକେ ଏବେ ତ ବର୍ଷା ତ ଷ୍ଟାର୍ଟ ହେଲା। ଆମେ ନହେଲେ କେତେ କେତେ କଣ ଆମେ ସାଙ୍ଗସାଥି ମାନେକି ଆମ ଗାଁ ଲୋକ ଘର ପିଛା କେତେ କେତେ କଣ କରିକି ଗାଁ ରେ କେତେ କଣ ପଇସାରିକା ଅଛି ନହେଲେ ସେମିତି କରି ରାସ୍ତାଟା କରିବା ଆଉ କଣ କରିବା? ଆରଥର ଇଲେକ୍ସନ ଆସିଲେ। ଇଲେକ୍ସନ ଆସିଥିଲେ ଯେମିତି କଥା ହଉଥିଲେ ସେମିତି କରିକି କରିବା ଆଉଁ।
ହଁ ଆମେ ନହେଲେ ମିଶିକି ସବୁ ସପୋଟ ଦଉଛ ବୋଲି ସେମାନେ ଶୁଣୁନାହାନ୍ତି। ହେଳିଚେଇଁ ଛାଇ ରଖି କାଢ଼ିଦଉଛନ୍ତି ଆମେ ଏଥରକ ନାଁ ସିଧା ଗାଁ ମୁଣ୍ଡରୁ ବନ୍ଦକରିଦବା ଆମ ଗାଁ ଭିତରୁ ଗାଡିି ଏକା ଆସିବନି।
ହଁ।
ତେମେ କେହି ରାଜନୀତି ଲୋକ ଆସନି ଯଦି ରାସ୍ତା କରିବେ ଦେବେ ବଲେ ଆସ ଆମେ ଏତେ ବର୍ଷର ଆସିକି ଆମକୁ ଚବିଶ ପଚିଶ ବର୍ଷ ହେଲେ ଆମେ ଏଯାଏଁ ରାସ୍ତା ଦେଖିଲୁଣି ଆମ ଗାଁରେ ଯେତେବେଳେ ଦେଖିଲୁ କାଦୁଅ ପାଣି କାଦୁଅ ପାଣି ଏଇ ଆମକୁ ଛବିଶ୍ ପଚିସ୍ ବର୍ଷ ହେଲାଣି।
ହଁ।
ଏମିତି କରିବି ବନ୍ଦ କରିଦେବା ରାସ୍ତାରେ ମୁଁ ଭାବୁଛି। ନହଲେ ଏମାନେ ଶୁଣିବେନି କି ଆମେ କହିପାରିବେନି ନା ଆମେ ଖାଲି ନିଜ ହାତରୁ ସବୁ ବର୍ଷ କେତେ କରିବା।
ହଁ।
ଆମେ କରିଦଉଛ ସେ ଆମ ନାଁରେ ସେମାନେ କଉଛନ୍ତି ହଁ ରାସ୍ତା ହେଇଯାଇଛି।
ହଁ ରାସ୍ତା ହେଇଯାଇଛି ଗାଁକୁ ଆଉ ସିଏ ଭୋଟ ହରିକା ବି ଆଉ କି ମାନେ ତାଙ୍କ ଆରାମରେକି ଆଉ ତାଙ୍କ ଆମ ଉପରେ ବେଖାତିରି କଲାଭଳି କରି
ହୁଁ। ସେ ଆସୁନ ତୋର ସରମଜ ଆଉ ସବୁ ଭୋଟ ପାଇଁ ମାଗିବେ ନା ସମସ୍ତେ ଆସିବେ ଇଲେକ୍ସନ ଟାଇମ୍ କି ଜଣେ ଜଣିକା ଆସିବେ ଆମେ ଏଇ ଗାଁ ମୁଣ୍ଡରେ ଅଟକେଇଦବା।
ଆମ ଏମିତି ଯଦି ହଉଚି ଯଦି କଲେକ୍ଟରଙ୍କ ନଜରରେ ଆସିଲେ। କଲେକ୍ଟରଙ୍କ ନଜରରେ ଆସିଲେ ଏଇ ଜିନିଷ ଟା ମାନେ ଆଗକୁ ମାନେ ଆଙ୍କ ଅପେକ୍ଷା ଆଉ ଟିକେ ମାନେ ଶୀଘ୍ର କାମ ଟା ହନ୍ତା କି କଣ ହନ୍ତା।
ନା ଗୋଟେ କାମ କରିକି ନହଲେ ସମସ୍ତେ ଆମ ଗାଁ ପଟ ଲୋକ ସବୁ ଆମ ଗାଁର ସମସ୍ତେ ଏକାଠି ହେକି ଯାଇକି କଲେକ୍ଟର୍ ଅଫିସ୍ ଆଗରେ ବସିଲେ ହବ।
ହଁ ସେ ଅଫିସ ଘେରଉକୁ ଗଲେ ଏମିତି ହଅନ୍ତା।
ହଁ ଅଫିସ ଘେରାଉ କଲେ ମୁଁ ଦେଖଛିତ ଏ ନ୍ୟୁଜ ଫିୟୁଜ ରେ ତ ଏମିତି ସବୁ। କୁଆଁରେ ପାଣି ଆସୁନାହିଁକି କି ରାସ୍ତା ନାହିଁ ଏମିତି ସବୁ କଲେକ୍ଟର ଅଫିସ ରେ ଘେରାଉ କଲେ କଲେ ତହସିଲ ସବୁ କରୁଚନ୍ତି ରାଲି ଦେଖିଛି ତ ସେମିତି କଲେ ହୁଅନ୍ତା ଏମିତି ଲୋକମାନଙ୍କୁ ସବୁ କହିକି ପୁଣି ଏକଜୁଟ ହବାକୁ ପଡିବ
ହଁ ଲୋକ ଲୋକ ଏକଜୁଟ ହେଲା ମୁଖ୍ୟ ଜିନିଷ
ହୁଁ ନହେଲେ ପୁଅ ବା ଲୋକ ପୁଣି କାମ ଦାମ ପଳେଇଥିଲା ମୁଇଁ ଏଇତ ଏବେ ବିଲ ବାଡି କାମ ଧାନ ଲଗା ହବ
ହଁ ଲୋକ ଏଇଟା ବି ଧାନ ଲଗା ଯାଉଛି ନା ଏଇ ଲୋକ ବି ସିଆଡେ ହେଇ ଯାଉଥିବେ ସବୁ ଆଡେ ବାହାରେ ଟିକେ ଏଇଥର ଏଇଥର ଟା ଆମେ ହାତରୁ ସବୁ ମାନେ ଜଣ ମିଶିକି ଆମେ ତ ଯେତିକି ଆଗରୁ ଯାହା କରୁଥିଲେ ଆମ ଗାଁ ତରଫ ସେତିକି ଟିକେ କରିବା ରାସ୍ତା ଏବେ କରିଆନି ଖାଲି ତା ରାସ୍ତା ସାଇଟିରେ ଅଳ୍ପ ଗଟେ ଯେମିତି ଲୋକ ଯିବା ଆସିବା କରିଲା ଭଳିଆ କି କଣ ଏମରଜେନ୍ସି ପାଇଁ ସେମିତି କରିଦେଇଥିବା ଠିକ ଏଇ ରୁତୁଟା ଗଲା ପରେ ଯେମିତି କଥା ହଉଥିଲେ ସେମିତି କରିବା
ଡ୍ରେନ୍ ଲାଇନ୍ ଡ୍ରେନ୍ ଟା କରିଦେଲେ ଖୋଳିକି ତା ହେଲେ ପାଣି ଟା ସବୁଗଲେ ଗାଁ ବାହାରି
ହଁ ଠିକ କଥା କହିଲୁ ଏଇ ରାସ୍ତା ରାସ୍ତାରେ ପାଣି ଜମୁଛି ବୋଲି ସିନା ଏମିତି ହଉଛି ରାସ୍ତା ଖରାପ ହଉଛି କଣ ହଉଛି ଏ ମୁଖ୍ୟ କଥା ଏଇ ଡ୍ରେନ ନେଷ୍ଟା କରିଦେଲେ ମାନେ ତାଙ୍କୁ କହିବେ ଆମର ରାସ୍ତା ହରିକି ଆ ରାସ୍ତା କାମ ହବ ଗାଁରେ ଟିକେ ଡ୍ରେନେଜ ଟା ହବ
ଡ୍ରେନ୍ ଟା କରି ଯଦି ପାଣି ଟିକ ସଫା ହେଇଜଆନ୍ତା
ହଁ ଆ ରାସ୍ତାରେ ରେ ଏତେ ଜମନ୍ତାନି କି ରାସ୍ତା ନଷ୍ଟ ହୁଅନ୍ତାନି
ତାରେ ରାମ୍ପି ଦେଇକି ଡଷ୍ଟ ଫଷ୍ଟ କୋଉଠି ମିଳନ୍ତା କି ବାଲି ଫାଲି ଆଣି ପକେଇ ଦିଅନ୍ତି ତାପରେ ଟିକେ ଯିବା ଆସିବା ପାଇଁ କରିଦଅନ୍ତେ ଆଉ ବଡ ଗାଡି ଆସିଲା ବନ୍ଦ କରିଦିଅନ୍ତେ ଯାଇ ଆମ ଗାଁ ଗାଡି ଯିବନି ବଡ ଗାଡି
ହଁ
କାଦୁଅ ମାଦୁଅ ହେଲେ ବି ବନ୍ଦ କରିଦବା
ହଁ ସେମିତି ନକଲେ ଏଗୁଡା ହବନି
ତାପରେ ନହେଲେ ଯଦି ନ ଶୁଣିବା କହେ ଏଇ ଭୋଟ ପୂର୍ବରୁ ତାହାଲେ ଯିବା ନହେଲେ ତ କଲେକ୍ଟର ଅଫିସ ଘେରାଉ କରିବା ଆଉ କରିବା
ହଁ ସେମିତି ନକଲେ ତାପରେ ଆମ ଗାଁ ରେ ବି ସେଇ ଜିନିଷ ଟା ଏଇ ଯେତେ ଯେମିତି କଥା ଯେତେ ନ୍ୟୁିଜ ମିଡିଆ ବାଲାଟେ ଆସିଲେ ହିଁ ସେମିତି ସେ ଶୁଣିବି କଣ କରିବେ
ନ ହେଲେ ଶୁଣିବେ ନି ଏ ଗାଁ ରେ
ହଁ ଆଉ କଣ ଗାଁରେ ଯୋରରେ ବର୍ଷା ହଉଥିବ ବୋଧେ
ହଁ ବର୍ଷା ହେଇଗଲା ଯ ଏତେ ଦିନ ହେଲାଣି ଆଜି ଆଜି ଏତ ତ ହଇରାଣ ନା ଆଉ ବର୍ଷା ତ ଦେଲା ମାନେ ଗାଁର ପ୍ରୋବ୍ଲେମ ଆଉ
ଓହୋ
ହଉ ତୁ ତୋର ଗୋଟେ ଛୁଟି ଦିନ ଦେଖିକି ଆସେ ତାର କରିଦେବା କାମଟା ଆଉ
ରଖୁଛି ତାହେଲେ
ହଁ ହଉ ଠିକ ଅଛି